ହଁ କଣ କରୁଛନ୍ତି?
ଏବେ ଖାଇବା ସରିଲା ବସିଛି ଆଉ।
ଓହୋ। କଣ ରୋଷେଇ ହେଇଥିଲା?
ରୋଷେଇ ହେଇଥିଲା, ମାଛ ତରକାରୀ ଆଉ ମୁଁ ଆମିଷ ଖାଏନି ନା, ନନଭେଜ ଖାଏନି ମୁଁ ସେଥିପାଇଁ ମୋର ଡାଲମା ହେଇଥିଲା, ଆଉ ଗୋଟେ ଭଜା ହେଇଥିଲା।
ଆଚ୍ଛା।
ହଁ। ଆଉ କଣ କରୁଛନ୍ତି ଏବେ?
ଏବେ ଘରେ ଅଛି। ଆଉ କଣ କରିବା? ବର୍ଷା ତ ହଉଛି କୁଆଡେ ଯାଇ ହଉନି।
ବର୍ଷା ହୋଉଛିନା?
ହଁ।
ହୁଁ ହୁଁ। ଆମର ତ ସ ସକାଳୁ ହଉଛି। ଏପର୍ଯ୍ୟନ୍ତ କମିନି। ଚାଲିଛି ବର୍ଷା।
ଆମର ସକାଳୁ ନୁହ ସକାଳୁ ଉଠେଇଥିଲା ବର୍ଷା, ଏମିତି ପାଗ ତ କରିଛି ବର୍ଷା, ପାଗ ଏବେ ହେଲା ଏଇ ଘଣ୍ଟାକୁ ଦେଢ ଘଣ୍ଟା ଆଗରୁ ବର୍ଷା ଏବେ ବି ଚାଲିଛି।
ଓ ହଁ।
ହୁଁ। ଆଉ ଘରେ ସମସ୍ତେ କଣ, କରୁଛନ୍ତି?
ଘରେ ଅଛନ୍ତି ସମସ୍ତେ। ମୁଁ କହିଲି କଣ ଖାଇଲ?
ମୁଁ ଖାଇଲି ଭାତ, ଡାଲମା, ଅଣ୍ଡା ଭଜା।
ଓହୋ। କିଏ ରୋଷେଇ କରିଥିଲେ?
ବଉ ରୋଷେଇ କରିଛି।
ଓହୋ। ଘରେ କିଏ ବୋଉ ଆଉ ବାପା ଅଛନ୍ତି?
ହଁ, ବାପା ତ ଅବିକା ଅଛନ୍ତି ବାହାରେ।
ଆଉ କିଏ, କିଏ ଅଛନ୍ତି ଘରେ?
ଆଉ ଆମ ଝିଅ।
ଭଉଣୀ।
ହଁ।
ଓହୋ ସେ କଣ କରୁଛନ୍ତି? ପଢୁଛନ୍ତି ନା
ନାଇଁ ପଢୁଛି।
କଣ ପଢୁଛନ୍ତି?
ତାର ଏବେ ନାଇନ୍ ପ୍ଲସ୍।
ଓ ହୋ। ଆଉ ତମେ କଣ କରୁଛ? ପଢୁଛ?
ହଁ, ମୁଁ ବି ପଢୁଛି।
କୋଉ ଥିରେ ପଢୁଛ?
ଏବେ ମୋର ଡିପ୍ଲୋମା।
ଡିପ୍ଲୋମା ଚାଲିଛି କୋଉ ଇୟର୍?
ଅବିକା ସେକେଣ୍ଡ ଇୟର ହବ, ଏଇ ବର୍ଷ।
ଓହୋ। ଆଉ ତମ ଗାଁ ର ଖବର କଣ? ସବୁ କହିଚାଲ ତମ ସେପଟେ କଣ? ଚାଷ ବାସ ହଉଛି ନା ଏବେ ତମର?
ହଁ ଚାଷ ବାସ ହଉଛି ଏଠି।
ହଉଛି? ଓହୋ।
ଏବେ ତ ଧାନ ଲାଗିବ। ହୁଁ।
ଆଉ ସେପଟେ ମୁଗ, ବିରି ଚାଷ ହୁଏ ନା?
ହଁ ହୁଏ। ଆମର ନଦୀ କୂଳ ନା ସେଥିପାଇଁ।
ହଁ। ନଦୀ କୂଳ ତମ ସେପଟରେ ସବୁ ଘର ହେଇ
ଦେଖିନି ତା ଗଞ୍ଜିଟା ହେବ ଅଛି। ତମ ପଥରରେ ଘର ହେତୁ
ସେଟାରେ ଆମର ଯେମିତି ହଉଛି ତମ ସେପଟେ କଣ ଘର ଗୁଡା ସବୁ ପଥରଖାଯାଉ ତମ ଢେଙ୍କାନାଳ ଡିଷ୍ଟ୍ର୍ ତ
ହଁ ହଁ
ହଁ ହଁ
କାରଣ ଯୋଉ ପଥର ଯୋଉ ଘର କହିଲ ଯେ ମାନେ ଆଗ କାଳର ଯୋଉ ପଥର ଟା ହେଇକି ମାଟି ହରଜ ହୋଇଥିଲା। ସେଇ ସେଇ ପଥର କଥା କହୁଛ ତ?
ହଁ ହଁ।
ହଁ ସେଇ ପଥର ତ ଏବେ ବି ଚାଲିଛି। ହଁ ଆଉ ସିଆଡେ କଣ ଇଟାରେ ହୁଏ ନା କଣ?
ଆଜ୍ଞା
ମୁଁ କହିଲି ସିଆଡେ ଇଟାରେ ହୁଏ ନା କଣ?
ହଁ ଆମ ଏପଟେ ଇଟାରେ
ଆଚ୍ଛା। ମୁଁ ଯେତିକି ଜାଣିଛି ମାନେ ଦିଅନ୍ତି ପଥରର ଦିଅନ୍ତି ଏଇଥିପାଇଁ ଯେ ମାନେ ମଜୁବୁତ ରହିବ ହଉଛି ଘର
ଏପଟେ ପଥର ମିଳେନି ତମ ସେପଟେ ପଥର ମିଳେ ସେ ହଁ
ତଥାପି ତ ଆମପଟେ ଏରିଆରେ ପଥର ବହେ ରେଟ।
ଟେ
ସେମିତି ପଟିକୁଲାର ତ ମୁଁ ଜାଣିନି ଜଣେ ଏଇଠି ଘର କରିଥିଲେ ଯେ କହିଲେ ନାଇଁ ଏପଟ ଏରିଆରେ ଅଧିକ ରେଟ୍ ସେ ଆଣିଲେ ଅନୁଗୁଳ ଲାଇନୁରୁ ଆଣୁଛନ୍ତି ସେ କମ ପଡୁଛି।
ଓହୋ
ହୁଁ ଯାହାଲେ ଅନୁଗୁଳ ରୁ ଏଠିକି ଆସୁଆସୁ ଯାହାହେଲେ ବହୁତ ବେଟର ହୋଉଛି।
ହଁ ଏବେ ଲଘୁଚାପ ବର୍ଷା ଚାଲିଛି ନାଇଁ
ହୁଁ। ଶ୍ରାବଣ ମାସଟା ଯାହାହେଲେ ବର୍ଷା ହବ।
ଡେଲି ଡେଲି ଆମର ଏଠି ପାଞ୍ଚ ଛଅଦିନ ହେଲା କଣ୍ଟିନ୍ୟୁ ଲାଗିକି ରହିଛି ନା ବର୍ଷା ଟା।
ଆଚ୍ଛା। ଆମର ତ ଏମତି ଲାଗି ରହୁନି ତ
ରଥଯାତ୍ରାରେ ଯିବେ ନା ପୁରୀଆଡେ?
ନାଇଁ ରଥଯାତ୍ରା ଟାଇମରେ ହିଁ ମୋର ଆଡମିସନ ରହିଯାଉଛି ଏଠି କଲେଜରେ ରିଆଡ଼ମିସନ ହେବ।
ଓ ହୋ।
ପୁଣି ଏଠୁ କଲେଜ ଯିବି ପୁଣି କ ଏଠୁ ଯିବି ପୁରୀ ହେଇପାରିବନି।
ହୁଁ ହୁଁ।
ଆଉ ଦେଖିବା କଲେଜ ସରୁ
ଦେଖ ହଁ ସରିବ ଦେଖିବ ଯିବ ଆଉ ହଁ ତମ ସେପଟେ କଣ ରଥଯାତ୍ରାରେ କଣ କେଉଁଠି ହୁଏ ତମ ଗାଁରେ ଭଲ ହୁଏ ନା ରଥଯାତ୍ରାରେ ରଥଯାତ୍ରା ସେ ଟଣାଟଣି କର ରଥ
ହଁ ଆମର ଏଠି ଗାଁରେ ବୋଲି ଆମର ନୂଆ ସାହିରେ ହୁଏ ବଡ଼ରଥ।
ଓହୋ।
ହୁଁ।
ଆଉ ଆମ ସାହିରେ ବି ହେନ୍ତି ଛୋଟ ପିଲାମାନେ ଗୋଟେ ଛୋଟ ରଥ କରିଛନ୍ତି।
ହଁ ସବୁ ଗାଁରେ ତ ସେଇ ଛୋଟ ଛୋଟ ହଁ ସବୁ ଗାଁରେ ଏମତି ଛୋଟ ପିଲାମାନେ ମିଶିକିନା କରନ୍ତି ଛୋଟ ଛୋଟ ରଥ।
ହଁ ସେମାନେ ସବୁବର୍ଷ କରି ଆସୁଛନ୍ତି। ଏଇ ବର୍ଷ କହିଲେ ସେମାନେ ସମସ୍ତେ ଛୋଟ ପୁରା ଛୋଟ କରନ୍ତି। ପେଳେ କହିଲେ ତାଠୁ ଟିକେ ବଡ କରିବା ତେଣୁ କରି ଘର ହାଇଟର କରିଛନ୍ତି ଆଉ।
ଓହୋ।
ହୁଁ।
ଆଉ କେମତି ଅଛ ଭଲ ଅଛ?
ହଁ ସେମିତି ବର୍ଷା ପାଗକୁ କିଛି ଭଲ ଲାଗୁନି।
ଓହୋ।
ଏନା ଖାଲି। ହୁଁ ତା ଛଡା ଟିକିଏ ପାଣି ଯଦି ମୁଣ୍ଡରେ ପଡ଼ିବ ଜ୍ଵର ହେଇଯିବ।
ହଁ ହଁ। ଏବେ ଟିକେ ବର୍ଷା ହଉଛି ବୋଲି ଗରମ ଟିକେ କମି ଯାଇଛି। ଭଲ ଲାଗୁଛି ସେଥିପାଇଁ ମୌସମ
ହେଲେ ବର୍ଷା କମିଲେ କଣ ହବ ଆମ ଆଡେ ବର୍ଷା କ ହେଲା ମାନେ ମଶା।
ମଶା ତ ସବୁଆଡେ। ମଶା ସବୁଆଡେ ଏପଟେ ମାନେ ମୋ ମୋ ଶାଶୁଘର ପଟେରେ ତାଙ୍କ ସେପଟେ ପୁରା ମାନେ ଜଙ୍ଗଲ। ଯୁଆଡେ ଅନେଇବ ଖାଲି ଗଛ। ଖାଲି ଘର ଗୋଟେ ଗୋଟେ ଦେଖାହବ। ମୁଁ ଖାଲି ଗଛ ଚାରିପଟେ
ଉହୂ।
ଆଉ ବର୍ଷା ପାଗରେ କୁଆଡେ ବୁଲାବୁଲି ହେଇପାରୁନି ନାଇଁ।
କୁଆଡେ ଆଉ ଯିବୁ ବର୍ଷା ପାଗରେ।
ହଁ ହଁ।
ମୁଁ ତ କାଲି ସେଇ ଚାରିଟା ସାଢେ ଚାରିଟା ହବ ଗଲି କମ୍ପୁଟର କ୍ଲାସ ଯେ ଆ ଆଇଲା ବେଳକୁ ଠିକ ବାହାରିଛି ତ ବର୍ଷା ପକେଇଲା ଆଉ ମୁଁ ଭାବିଲି ଯାହାହେଉ ଛାଡ଼ ଛାଡିଚିଛି ଏନା ପଳେଇବି। ସାଇକେଲେ ବାହାର କରିଛି ପକେଇଲା ବର୍ଷା।
ଓ ହୋ।
ଏକାଥରେ ଓଦା ହେଇଗଲି।
ହଁ କମ୍ପ୍ୟୁଟର କରୁଛ ଏବେ?
ହଁ ଏବେ କରୁଛି।
କେତେ ମାସ ହେଲାଣି?
ହଁ ଏଇ ଦି ତାରିଖକୁ ମାସେ ହେଲା।
ଓହୋ ବର୍ଷିକିଆ କୋର୍ସ କି?
ହୁଁ।
ଓ ହ। ଆଉ। କମ୍ପ୍ୟୁଟରରେ ତମକୁ ଥିଓରି କରିବାକୁ ଭଲ ଲାଗେ ନା ପ୍ରାକ୍ଟିକାଲ କରିବାକୁ ଭଲ ଲାଗେ?
ଦିଇଟା ଯାକ।
ଓହୋ।
ଆଉ ତା ଛଡା ଟିକେ ଟିକେ ମତେ ଜମା ଭଲ ଲାଗେନା। କ ନନଷ୍ଟପ୍ ଜଣେ ବୁଝଉଥିବ ୟା ପରେ ଏଇଟା ୟା ପରେ ଏଇଟା ୟା ପରେ ଏଇଟା ତ ଠିକ।
ହଁ
ଆଜି ତାଙ୍କ ଜିନିଷ ନନଷ୍ଟପ୍ ଘଣ୍ଟେ କି ଦେଢ ଘଣ୍ଟା ବଜେଇଲା। ପୁଣି ସେଇ ତକ ଜିନିଷ ଆଉଥରେ ମତେ କାଲି କହିବ ଯେ ମୁଁ ବସିଛି ତୁ କର ଯୋଉଟା ନ ଆସିବ ମୁଁ ତତେ ଆଉ ଥରେ ବୁଝେଇଦେବି। ସେମିତି ହେଲେ ସିନା ହବ ସିଏ ତ ଜଣଙ୍କୁ ବୁଝେଇବେନି ଦି ଚାରି ଜଣ ପାଞ୍ଚ ଜଣ। ତ ମୁଁ ଏକାଥରେ ସାତ ଆଠ ଜଣ କି ବାର ଜଣ।
ବସେଇକି ନା ନା ମାନେ ସମସ୍ତଙ୍କର ସିଷ୍ଟମ ତ ଅଲଗା ଥିବ ନା।
ହୁଁ
ଥିଓରି କଲା ବଳେ ବୁଝେଇଲା ବେଳେ ସମସ୍ତଙ୍କୁ ଗ୍ରୁପ କରି ବସେଇକି ବୁଝାନ୍ତି।
ହଁ ତାପରେ ପୁଣି ପ୍ରାକ୍ଟିକାଲ କଲା ବେଳକୁ ସେତେବେଳେ ଏବେ ଉମ ଅଲଗା ଟାଇମରେ ପ୍ରାକ୍ଟିକାଲ ରହୁଚି।
ହୁଁ
ପ୍ରାୟ ଏବେ ତ ଷ୍ଟାର୍ଟିଂ ହେଇଚି ଦେଖିଆଁ ଏବେ ତ ଖାଲି କମ୍ପ୍ୟୁଟର ବିସଷୟରେ ହିଁ ଖାଲି ପଢୋଉଛନ୍ତି।
ହଁ ହଁ ଏବେ କମ୍ପ୍ୟୁଟର ବିଷୟରେ ଖାଲି ପଢ଼ଉଥିବେ ତାପରେ ଷ୍ଟାର୍ଟିଂ ହେଇଯିବ।
ହଁ
ଆଉ
ଆଉ ସେଇଆ ତ ଏଇ ବର୍ଷା ଛାଡିନି ବୋଧେ ଏବେ ବି ହଉଚି।
ନାଇଁ ଏବେ ଟିକେ ଛାଡିଗଲାଣି ଏବେ ଛାଡି ଯାଇଛି ବର୍ଷା। ମୁଁ ତ ଏଇ ବାହାରେ ଅଛି ଘରେ ଟିକେ ନେଟ୍ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ନା ମୁଁ ସେଥିପାଇଁ ଛାତ ଉପରେ ଆସି କଥା ହଉଛି।
ଓହୋ ଆମର ତ ଠିକ୍ ସେମିତି ଆଉ ଏୟାରଟେଲ ସିମ୍ ମାନେ ଲାଇନ କଟିଲା ମାନେ ସଇଲା।
ହୁଁ ହୁଁ
ପାଖେରେ ଟାୱାର ଥାଇକ ବି ସେଇଆ।
ହଉ ଠିକ ଅଛି ମୁଁ ରଖୁଚି।
ହଉ ହଉ